ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ମ, କୁହନ୍ତୁ
କଣ କରୁଛ?
ଏଇଠି ବସିଛି ଆଉ। ଆଉ ତମେ କଣ କରୁଛ?
ମୁଁ କଣ କରିବି ଏଇଠି ବସିଥିଲି ଆଉ ଟିକେ
ହୁଁ ସନ୍ଧ୍ୟାବେଳେ ଟାଇମ୍ ବସିବା କଥା ଆଉ କଣ।
ହଁ ଆଉ କଣ କରା ହବ।
ଆଉ ତମ ଆଡ଼େ ପାଗ କେମିତି ଚାଲିଛି?
ହଁ ବର୍ଷା ହଉଛି, ସନ୍ଧ୍ୟାବେଳକୁ ବର୍ଷା ଆସୁଛି ପୁଣି ସକାଳୁ ଯୋଉ ଖରା କୁ ସେଇ ଖରା ହଉଛି। ବର୍ଷା ହଉଛି ଖରା ଏମିତି ଆଉ ଗରମ କିନ୍ତୁ ଲାଗିକି ରହିଛି।
ଓହୋ। କଣ ତମ କଥା ଭୟସ କଟୁଛି ଟିକେ ଟିକେ। ନେଟୱାର୍କ ବୋଧେ ପ୍ରୋବ୍ଲେମ ହଉଛି?
ହଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ଆଉ। ଏବେ ଶୁଭିଲା?
ହଁ ହଁ।
ହଁ।
ଆଉ ଆଗକୁ ତ ରଥଯାତ୍ରା ଆସୁଛି
ହଁ ଆଗକୁ ତ ରଥଯାତ୍ରା ଅଛି ଆଉ ପୁରୀ ଯିବାର କଣ ପ୍ରୋଗ୍ରାମ୍ ଅଛି?
ପୁରୀ କାଇଁ କୋଉଁଠି ଜଗା ଡୋରି କଣ ଲାଗୁଛି?
ହଁ ଜଗାର ଡୋରି ଲାଗିଲେ କେହି ଅଟକେଇ ପାରିବେନି ଡୋରି ଲାଗ
ସେଇଆ। ହଁ ଆଉ ତମେ କେବେ ରଥଯାତ୍ରାରେ ପୁରୀ ଯାଇଛ?
ରଥଯାତ୍ରାରେ ତ କେବେ ପୁରୀ ଯାଇନି, ଯେବେ ଡୋରି ଲାଗେ ପୁରୀ ଯାଏ। ରଥଯାତ୍ରା କେବେ ଦେଖିନି।
ହଁ। ଜଗନ୍ନାଥଙ୍କ ଡୋରି ଲାଗିଲେ ଜାଣିକି ତାଙ୍କ ପାଖକୁ ଯିଏ ଯାଇପାରିବ ଡୋରି ନ ଲାଗିଲେ କେହି ଯାଇପାରିବେନି।
ହଁ। ହୁଁ
ଆଉ ଏ ତମେ ବା ଏବେ ରିସେଣ୍ଟଲି ପୁରୀ ଯାଇଥିଲ?
ହଁ ଯାଇଥିଲି ଏବେ ପୁରୀ ମଝିରେ ଏଇ ଖରା ହଉଥିଲା ସେତକିବେଳେ ଯାଇ ବୁଲିକି ଆସିଥିଲି ଆଉ।
ଆଉଚ ଜଗନ୍ନାଥ ମାନେ ପୁରୀ ମନ୍ଦିରରେ ଦୈନନ୍ଦିନ କେମିତି ସେବା ବିଧି କଣ ହୁଏ? କଣ ଜାଣିଛ?
ହଁ ଆଉ ବଡ ଠାକୁରଙ୍କର ସେବା ବିିଧି କଥା କହିଲେ ସରିବନି ଆଜି ଦିନ ସରିଯିବ କହୁଛି ତଥାପି
ହଁ ହଁ କଣ ଜାଣିଛ ଟିକେ କୁହ ମୁଁ ତ କିଛି ଜାଣିନି।
ହଁ କହୁଛି। ପ୍ରଥମେ ତ ଆମର ଦୋ ସ ଭୋର ପାଞ୍ଚ ଘଣ୍ଟିକା ସମୟରେ ଦ୍ଵାର ପିଠା ବିଧି ହୁଏ। ତ ଦ୍ୱାର ପିଠା ବିଧି କରେ ଦୈନିକ ମଙ୍ଗଳ ଆଳତି ହୁଏ। ପାଞ୍ଚ ପ୍ରତିଦିନ ଭୋର ପାଞ୍ଚଟାରେ ଠାକୁରଙ୍କର ଦ୍ୱାରପିଠା ବିଧି ହୁଏ। ତାପରେ ଆଶ୍ୱିନ ମାସ ଦଶହରା ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ। ତା ଧନୁ ସଂକ୍ରାନ୍ତିର ମକର ସଂକ୍ରାନ୍ତି ଦିଏ। ଶ୍ରୀମନ୍ଦିରରେ ଭୋର ଚାରିଟାରୁ ଶ୍ରୀମନ୍ଦିରର ଦାର ପିଠେ ଏଇ ତିଥି ମାନଙ୍କରେ ଭୋର ଚାରିଟାରେ ତ୍ରି ଦ୍ୱାରପିଠା ନହେଲେ ଅଲଗା ସମୟରେ ପ୍ରତିଦିନ ଭୋର ପାଞ୍ଚଟାରେ ହିଁ ଦଵାରପିଠା ବିଧି ହୁଏ। ତାପରେ ଦୈନିକ ମଙ୍ଗଳା ଆଳତି ପାଇଁ ସବୁ ନୀ-ନୀତି ପାଇଁ ସବୁ ଯୋଗାଡ଼ ଯନ୍ତ୍ର କରା ହଏ ଯେମିତି କର୍ପୁର ପିଠୋ ବଳିତା ଘିଅ
ହ୍ୟାଲୋ
ଆଳତିୀ ବଇଠା
ହଁ କଣ ଏମିତି ଜୋରେ ଜୋରେ କହୁଛ ଧୀରେ ଧୀରେ ଟିକେ କୁହ।
ଶୁଭିଲା
ଶୁଭିଲା ଯେ ଟିକେ ଧୀରେ ଧୀରେ ହୁଅ କଥା କୁହ।
ଶୁଭୁଛିି?
ହଁ।
ଓହୋ ନେଟୱାର୍କ ଇସୁ ହଉଛି ତ ଶୁଭୁନି ଟିକେ ଟିକେ ଶୁଭୁଛି।
ହଁ ଧୀରେ କଥା କୁହ।
ହଁ ହଁ କହୁଛି। ଦୈନିକ ମଙ୍ଗଳ ଆଳତୀ ପ୍ରଥମେ ହୁଏ। ଦୈନିକ ମଙ୍ଗଳ ଆଳତୀ ପାଇଁ ଯାହା ସବୁ ସାମଗ୍ରୀ ଆମର ଦରକାର ଯେମିତି କର୍ପୁର ପିଠଉ ବଳିତା ଘିଅ ଆଳତି ପଇଠା ପାଣିଝରି ତେଲ ମସଲ ଏଇ ସବୁ ଦରକାର ହୁଏ। ତ ସେଇ ହିସାବରେ ଏଇ ସବୁ ସାମଗ୍ରୀ କୁ ଯୋଗାଡ଼ ଯନ୍ତ୍ର କରି ଦୈନିକ ମଙ୍ଗଳ ଆଳତି ନୀତି ସାରା ସାରା ହୁଏ। ତାପରେ ଆମର ମଇଲମ ବୋଲ ମଇଲମ ବୋଲି ଗୋଟେ ନୀତି ଅଛି ସେଇଟା ଗରୁଭଙ୍କ ପାଖରେ କରାଯାଏ ତ ସେଇଟା ଛଅ ଘଟିକା ସମୟରେ ମଇଲମ ହୁଏ। ମାନେ ସକ୍-ସକାଳ-ଅ ଛଅ ଘଟିକା ସମୟରେ। ତ ମଙ୍ଗଳ ଆଳତୀ ଯେତେ ଶୀଘ୍ର ସରିବ ସେତେ ଶୀଘ୍ର ନୀତି ଟା ହୁଏ ଠାକୁରଙ୍କ ପାଖରେ। ତ ମହିଳାଙ୍କ ନୀତି ପାଇଁ ଚାରି ଖଣ୍ଡ ତଡକ ଦୁଇ ଖଣ୍ଡ ଉତ୍ତରୀୟ। ଗୋଟେ ଖଣ୍ଡୁଆ ଆବଶ୍ୟକ ହୋଇଥାଏ।
ହ୍ୟାଲୋ।
ହ୍ୟାଲୋ।
ହଁ ତମ କଥା ନେଟୱାର୍କ ହଉନି ନା।
ନାଇ ନେଟ୍ ୱାର୍କ ଇସୁ ହଉଛି ଏବେ ସୁଭିଲା।
ତମେ ନହେଲେ ଛାତ ଉପରକୁ ଯାଅ। ତମେ ଛାତ ଉପରକୁ ଯାଅ। ନହଲେ ନେଟୱାର୍କ ଯୋଉଠି ପାଉଥିବ ସେଇଠିକି ଯାଅ।
ହଁ- ହଁ ଦେଖୁଚି। କୋଉଠି ନେଟ୍ ୱାର୍କ ହଉଛି ଯାଉଛି। ଏବେ ଶୁଭିଲା। ହ୍ୟାଲୋ।
ହଁ ହଁ।
ଏବେ କ୍ଲିୟର ଶୁଭୁଛି ତ?
କ୍ଲିୟର୍ ଶୁଭଜି କଥା କୁହ ଟିକେ ଧୀରେ ଧୀରେ କୁହ।
ହଁ ହଁ ବୁଝିଲି। କୁହ?
କଣ କହୁଥିଲ? ବା ଠାକୁରଙ୍କର ମଇଲମ୍
ହଁ ହଁ ମଇଲମ ହଁ। ମଇଲମ ନୀତି ତ ଆମର ଛଅ ଘଟିକା ସମୟରେ ହୁଏ। ତ ତା ପାଇଁ ଯାହା ସବୁ ଦରକାର ହୁଏ ତ କହିଲି। ତାପରେ ତାପରେ ଗୋଟେ ନୀତି ହୁଏ ଅବକାଶ। ମଇଲମ ପରେ ଯୋଉ ନୀ ତିଟା କରାଯାଏ ତାକୁ ଅବକାଶ କୁହାଯାଏ। ତ ଅବକାଶ ନୀତି ଟା ଆମର ହୁଏ ଛଅଟା ରୁ ଛଅଟା ତିରିଶ ମିନିଟ। ମଧ୍ୟରେ। ତ ସେ ନୀତିରେ ପିଢା, ପାଣି, ଖଟୁଲି, ଦାନ୍ତ କାଟି ତିନି ଗୋଟି ବଟା, ଫୁଲ ଆଉ ତୁଳସୀ, ଚନ୍ଦନ, ଅଳା, କର୍ପୂୁର ଇତ୍ୟାଦି ଏହିପରି ଉପକରଣ ମାନ। ନୀତି ପାଇଁ ଦରକାର ହୋଇଥାଏ। ଅବକାଶ ନୀତି ପାଇଁ ଏଇ ସବୁ ସାମଗ୍ରୀ। ଦରକାର ହୋଇଥାଏ। ତ ଠାକୁରଙ୍କ ମଇଲମ ପରେ- ପାଣିଆ ପାଟ ଗରାଏ ପାଣି ଆଣିକି ଦିଏ। ତ ଏଇସବୁ ଅବକାଶ ନୀତିରେ ଠାକୁରଙ୍କ ପାଖରେ ଅବକାଶ ନୀତି ଏଇପରି ଭାବରେ ପ୍ରତିଦିନ କରାଯାଇଥାଏ। ତାପରେ ହୁଏ ସାହାଣ ମେଲା ବା ସର୍ବସାଧାରଣ ଦର୍ଶନ। ସାହାଣ ମେଲା ହଉଛି ସର୍ବସାଧାରଣ ଦର୍ଶନ ମାନେ ପ୍ରତିଦିନ ଚଉ ମ୍ୟାଚ ଅବକାଶ ପରେ ଠାକୁରଙ୍କୁ ଯାଇକି ସର୍ବସାଧାରଣ ଲୋକ ସାଧାରଣ ଲୋକମାନେ। ଠାକୁରଙ୍କୁ ପାଖରୁ ଦର୍ଶନ କରିପାରିବେ। ତ ସେଇଆକୁ ଣ ମେଲା କୁହାଯାଏ। ଏଇ ନୀତି ଟା ସକାଳ ସାତଟାରେ ହୁଏ। ତ ଅବକାଶ ଆଉ ମଇଲମ ନୀତି ବଢ଼ାଏ। ତାପରେ, ସର୍ବସାଧାରଣ ବା ସାହାଣ ମେଳା ଦର୍ଶନ କରାଯାଏ। ଦ୍ଵାର ଘର ପଢିଆରେ ସାହାଣ ମେଲା ଡାକନ୍ତି। ତ ସାହାଣ ମେଲା ସହ ସାହାଣ ମେଲା ନୀତି। ସାହାଣ ମେଲା ସମୟରେ ଯଦି
ହ୍ୟାଲୋ।
ଆହା ହ୍ୟାଲୋ ଶଭୁଚି।
ହଁ କୁହ?
ତ ସାହାଣ ମେଲା ନୀତି ହଉଛି ସର୍ବସାଧାରଣଙ୍କ ଦର୍ଶନ ଯଦି ସାହାଣ ମେଲା ସମୟରେ କୌଣସି ଶ୍ରଦ୍ ଭକ୍ତ ଠାକୁରଙ୍କ ପାଖକୁ ଯିବା ସମୟରେ ଯଦି ଠାକୁରଙ୍କ ପାଖରେ କିଛି ମାନେ ରହୁ ବାନ୍ତି କି ଯାହା ବି ହଉ କିଛି କହିଇକା ତ ତେବେ ଠାକୁରଙ୍କୁ ମହାସ୍ନାନ କରାଯାଏ, ସେଥିପାଇଁ ଯୋଉମାନେ ବି ସାହାଣ ମେଳା ଦର୍ଶନରେ ଉପସ୍ଥିତ ଥାନ୍ତି ଯୋଉ ଭକ୍ତମାନେ ସେମାନେ ସେଇ ହିସାବରେ ଠାକୁରଙ୍କ ଦର୍ଶନ କରି ଫେରନ୍ତି। ତ ଏହାକୁ ସାହାଣ ମେଳା ଦର୍ଶନ କୁହାଯାଏ ଭକ୍ତଙ୍କ ଭକ୍ତ ମାନଙ୍କୁ ଦେଖି ସାହାଣ ମେଲା ଦର୍ଶନର ଅବଧି ବଢାଯାଏ ଏହିପରି ଭାବରେ ସବୁ ନୀତି ହୁଏ। ତାପରେ ଆମର ହଉଛି ରୋଷ ହମ ରୋଷ ହୋମ ମାନେ ଠାକୁରଙ୍କର ହ୍ୟାଲୋ।
ହଁ କୁହ ମୁଁ ଶୁଣୁଛି।
ହଁ ମୁଁ ଭାବିଲି ନେଟୱାର୍କ ଇସୁ ଅଛି ତ ଶୁଭୁନି ସକାଳ ଆଠଟାରୁ ହଁ ହଉ ସକାଳ ଆଠଟ ରୁ ସାଢେ ଆଠଟା ମଧ୍ୟରେ ରୋଷହମ ନୀତି ଠାକୁରଙ୍କର ହୁଏ। ଏହି ରୋଷ ହୋମ ପ୍ରତିଦିନ ଠାକୁରଙ୍କ ରୋଷ ଘରେ କୋଠ ଚୁଲି ପାଖରେ ହୋଇଥାଏ। ଏହି ହୋମ ଆଗେ ଦେଉଳ ପୁରୋହିତ କରୁଥିଲେ, ଏବେ ପୂଜା ପଣ୍ଡା ମାନେ କରୁଛନ୍ତି। ତ ଠାକୁରଙ୍କ ପାଇଁ କାଠ ଘରୁ ହୋମ ପାଇଁ କାଠ ଦିଆଯାଏ ଓ ଖଣ୍ଡିଆ କାଠ ଆସନ ପାଇଁ ଦିଆଯାଏ। ଗୋଟିଏ ନଡିଆକୁ ହୋମରେ ଗୋେ ନଡିଆ ହୋମରେ ଲାଗେ ପ୍ରତିଦିନ। ତ ହୋମ କରି ବ୍ରାହ୍ମଣ କାଠ ଆଉ ଆସନ ଓ ନଡିଆ ନେଇଯାଆନ୍ତି। ତାପରେ ରସ ହମ ବେଶ ରସ ହୋମ ନୀତି ଟା ଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ, ତ ତାପରେ ଆମର ସୂର୍ଯ୍ୟ ପୂଜା କରାଯାଏ ତ ସୂର୍ଯ୍ୟ ପୂଜା ପ୍ରତିଦିନ ଠାକୁରଙ୍କ ପାଖରେ କରାଯାଏ। ସେଇଟା ସାଢେ ଆଠଟାରୁ ଆଠଟା ମଧ୍ୟରେ କରାଯାଏ।
ହ୍ୟାଲୋ।
ହ୍ୟାଲୋ ଶୁଭିଲା?
ହଁ ଏହିସବୁ ନୀତି ହୁଏ ସବୁଦିନ ନୁହଁ?
ପ୍ରତିଦିନ ଠାକୁରଙ୍କ ପାଖରେ ଏଇ ସବୁ ନୀତି ହୁଏ।
ହଁ ହଁ ତୁମେ ଏବେ ଯେଉଁ ପୁରୀ ଯାଇଥିଲ ମନ୍ଦିର ଠାକୁରଙ୍କୁ ଭଲରେ ଦର୍ଶନ କରିଥିଲ।
ହଁ ଦସ ଭଲରେ ହେଲା କିନ୍ତୁ ଏବେ ତ ଯୋଉ ହେଇଯାଇଛି ନୀତି ନିିୟମ ଭିଡ ପ୍ରବଳ ହଉଛି। ତ ସେଇ ହିସାବରେ ବହୁତ ସମୟ ଅପେକ୍ଷା କରି ତାପରେ ଯାଇ ଦର୍ଶନ କରିବାକୁ ପଡୁଛି।
ବହୁତ ଖରାରେ ବି ବହୁତ ସମୟ ରହିବାକୁ ପଡିଥିବ ଲାଇନରେ।
ହଁ ହଁ ବ୍ୟାରିକେଡ ସିଷ୍ଟମ ଏବେ ହେଇଯାଇଛି ନା ତ ଖରାରେ ବହୁତ ସମୟ ଅପେକ୍ଷା। କରି କରି ତାପରେ ଯାଏ ଭିଡ ତ ସବୁବେଳେ ଜାଗା ପାଖରେ। ସେଇ ହିସାବରେ ଯେ ଭିଡ ହଉକଛି ତ ଲୋକ ଯାଉଛନ୍ତି ନା ଦର୍ଶନ କରିବା ପାଇଁ।
ଜଗାକୁ ଦେଖିଦେଲେ ସବୁ ଦୁଃଖ କୁଆଡ଼େ ଉଭା ହେଇଯାଏ।
ହଁ।
ହଉ ତା ହେଲେ ମୁଁ ରହୁଛି।
ହଁ ହଁ ରଖ। ହୁଁ।